ହଁ।
ହଁ ହଁ ମ୍ୟାଡ଼ାମ କଣ କରିଛନ୍ତି?
ହଁ ଏମିତି ବସିଛି ଆଉ।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ତମେ?
ତ ହଁ ଭଲ ଅଛି।
ହଁ।
ତ ଆମେ ଆମ ଟପିକ୍ ଉପରକୁ ଯିବା।
ହଁ।
ତ ଆମେ ତ ଆମ ଦୈନନ୍ଦିନ ଜୀବନରେ ସବୁବେଳେ ଖାଦ୍ୟ ଖାଉଛେ
ହଁ।
ତ ଆମେ ଖାଦ୍ୟ ଉପରେ ଆଜି ଟିକେ କଥା ହବା। ତ ତମକୁ କଣ ଖାଇବାକୁ ଭଲ ଲାଗେ?
ଯେହେତୁ ଏବେ ଗରମ ଦିନ ଚାଲିଛି ତ ଆମିଷ ସେତେ ଖାଇବାକୁ ଇଚ୍ଛା ହଉନି ଯେତିକି ସାଧା ଜିନିଷ ଖାଇବାକୁ ଇଚ୍ଛା ହଉଛି ଏବେ ଅଧିକାଂଶ ଟାଇମ୍ ଆମ ଘରେ ମାନେ ଭାତ କୁ ମାନେ ପଖାଳ ଭାତ କୁ ଭଜା ଭଜି ସେନ୍ତୁଳା ମାନେ ସିଝା ସିଝି ଜିନିଷ ଯେ ଟିକେ ଭଜା ଭଜି ପଖାଳ ସହିତ ଖାଇବାକୁ ଭଲ ଲାଗୁଛି ଗରମ ଯୋଗ ପ୍ରକାର ହଉଛି ଅଧିକ ଗରମ ହଉଛି ନା ଏବେ ତ ସାଧା ଯେତିକି ଆଇଟମ୍ ଖାଇବାକୁ ଇଚ୍ଛା ହଉଛି।
ହଁ ତ ସାଧା ଆଇଟମ୍ ଭଲ ଲାଗେ।
ହଁ।
ଆଚ୍ଛା ଆପଣ ରୋସେଇ ଆସୁଛି?
ହଁ ଆଉ ରୋଷେଇ ନି କେବେ କେବେ କରଛି ମାନେ କେବେ ଘରକୁ କୁଣିଆ ଆସିଲେ ନହେଲେ ଘରେ ବୋଉ ର ଦେହ ଖରାପ ହେଲେ ରୋଷେଇ କରୁଛି ନହେଲେ ଯେହେତୁ ମୁଁ ପାଠ ପଢୁଛି ତ ଘରେ ରୋଷେଇ କରିବାକୁ ଦଉନାହାନ୍ତି ଦରକାର ହେଲେ କରୁଛି ନହେଲେ ମୋର କେବେ ନୁଡଲସ ଏ ଯୋଉ ମ୍ୟାଗି ପାସ୍ତା ଏସବୁ କେବେ ଖାଇବା ପାଇଁ ଇଚ୍ଛା ହେଲେ କରୁଛି ବାକି ଟାଇମ ଘରେ ବୋଉ ହିଁ କରୁଛି ରୋଷେଇ ବାକି ଟିକେ ଟିକେ ଆସୁଛି ଜଣା ଅଛି ଆଉ ଦରକାର ହେଲେ କରୁଛି ଆଉ।
ଆଚ୍ଛା। କଣ କଣ ଆସୁଛି?
ହୁଁ ଭାତ ତ ଇମତି ରେ ସମସ୍ତିଙ୍କି ଆସୁଛି ଭାତ ତ ଭଜା ସବୁ ପ୍ରକାର ଭଜା ଭଜା ଭଜି ବାକି ସନ୍ତୁଳା ଆଉ ମାନେ ଯୋଉ ରାଇତା ମୁଗ ରାଇତା ନହେଲେ ଗୁଆଁର ଆଳୁ ବେସର ବାକି ଆ କଷା ଟାଇପର କଟି କଷା ନହେଲେ ଆଳୁ କଷା ଆଉ ଆଳୁକୁ ଯୋଉ ଇଏ ଦେଇକି ମସଲା ଦେଇକି କଷା କରୁଚନ୍ତି ସେ ଟାଇପର
ହୁଁ ହୁଁ। ଆଳୁ ମସଲା ଆସିଚି।
ହଁ।
ତ-ତମ ଖରାଦିନ ପାଇଁ ମାନେ କୋଉ କୋଉ ଖାଦ୍ୟ ଆପଣ କରିପାରିବେ ଟିକେ ରେସିପି ସେୟାର କରିପାରିବେକି?
ଖରା ଦିନ ତ ମୋ ହିସାବରେ ଭାତକୁ ସେନ୍ତୁଳା ଯେହେତୁ ସେନ୍ତୁଳା ହୋଉଚି ଗୋଟେ ସ୍ଵାସ୍ତିକ ଖାଦ୍ୟ ଦେହ ପାଇଁ ବି ଭଲ ଖରା ଦିନକୁ ମାନେ ଖାଇଲେ ପେଟ ବି କିଛି ଖରାପ ହବନି। ଆଉ ଗୋଟେ ବଡି ବି ଭଲ ରହିବ ତମ ହି ତାପରେ ଖରାଦିନ ପାଇଁ ସନ୍ତୁଳାଟା ଭଲ ରହିବ। ସିଜା ତର କାରି ଯୋଉଟାକୁ କୋହୁଚନ୍ତି ଶନ୍ତୁଳା। ତ ସିଜା ତାରକାରୀ? ପାଇଁ ସିଜା ତରକାରୀ ପାଇଁ ଫାଷ୍ଟ ଓ ଆ ତମେ ଯଦି ସିଝେଇକି କରିପାରିବ ତ ଫାଷ୍ଟ ପରିବା କାଟିଦବ ପରିବା ସିଜା ତରକାରୀ ପାଇଁ ଆଳୁ ଆଉ ଅ ଅମୃତଭଣ୍ଡା ତାପରେ ବାଇଗଣ ତାପରେ ଯଦି କଷି କଖାରୁ ଥିବା ଆପଣ ପକେଇ ପାରିବେ ଯାହା କୁ ଫେବରାଇଟ୍ ଯାହାକୁ ଭଲ ସେ ପକେଇ ପାରିବ ଯାହାକୁ ଭଲ ନାହିଁ ସି ପକେଇବା ଦରକାର ନାହିଁ ବାକି ଆଉ କଞ୍ଚା କଦଳୀ ଯଦି ତମେ ଆଡ କରିପାରିବ ସେଇଥିରେ ପକେଇ ପାରିବ ପୋସ୍ତ ପକେଇ ପାରିବ ତାପରେ ଆ ସେଇଠୁ ସବୁକୁ ସିଝେଇଦବ ଫାଷ୍ଟ ପାଣି ଗରମ ବସେଇକି ଏପଟ ପରିବା କାଟି ଦେଇଦିଅ ପରିବା କାଟିଲା ଭିତରେ ପାଣି ଗରମ ହେଇଯାଇଥିବ ତ ସେଇଥିରେ ପାଣିରେ ପକେଇଦବ ଯେତିକି କଞ୍ଚା ପରିବା ତ ପରିବାକୁ ସିଜିବାକୁ ଛାଡିଦବ ଦଶ ପନ୍ଦର ମିନିଟ ପରିବା ସିଝିବା ଭିତରେ ଏପଟ ସେନ୍ତୁଳରା ଯେତେବେଳେ ଫୁଟା ହବ ସେ ସେତେବେଳେ ପିଆଜ ଟମାଟ ତାପରେ ଏକ ସନ୍ତୁଳାରେ କଞ୍ଚା ମରିଚ କାଟିକି ଟିକେ ପକେଇଲେ ତାର ସ୍ମେଲ ଟା ଟିକେ ଅଧିକ ବଢିଥାଏ ତା ଖାଇବା ପାଇଁ ଟେଷ୍ଟ ଲାଗିଥାଏ। ତ ପରିବା କାଟିବା ମାନେ ଟମାଟ ପିଆଜ ଆଉ ଅ ଟମାଟୋ ପିଆଜ କଞ୍ଚା ଲଙ୍କା କାଟିବା ଭିତରେ ସେତିକି ଭିତରେ ଦଶ ମିନିଟ୍ ଭିତରେ ତମର ଯଦି ଆଳୁ ଆଉ ବାକି ପନିରିବା ସିଝି ଯାଇଥିବ ସେ ସିଝାକୁ ଆଗେ କାଢିଦେବେ ତାପରେ କଡେଇରେ ତେଲ ପକେଇବା ଦେ ଦେଖିକି ପରିବାକୁ ସାମଗ୍ରୀ କି ଦେଖିକି ତେଲ ପକେଇବା ତାପରେ ସେଥିରେ ସୋରିଷ ଫୁଟେଇବା ସେ ସନ୍ତୁଳାରେ ସୋରିଷ ଫୁଟା ଯାଏ ତ ସେନ୍ତୁଳାରେ ସୋରିଷ ଫୁଟେଇକି ତାପରେ କଞ୍ଚାାମରିଚ ପକାଯାଏ ତାପରେ ପିଆଜ ପକା ହେବ ପିଆଜ ପାଚିଗଲା ପରେ ସେଥିରେ ଟମାଟ ପକେଇବା ପା କି ସ୍ଵାଦ ଅନୁସାରେ ଲୁଣ ଆଉ ହଳଦୀ ଗୁଣ୍ଡ ହାଲକା ତମେ ଯଦି ଚାହିଁବ ମସଲା ଆଡ କରିବା ପାଇଁ ତ ପକେଇ ପାରିବ ଯଦି ତମକୁ ପୁରା ସ୍ୱାସ୍ତିକ ଖାଦ୍ୟ ଦର କାର ପୁରା ମାନେ ତମେ ପୁରା ଖାଲି ସାଧା ଖାଇବା ଦରକାର ତ ସେ ମସଲା ନ ପକେଇଲେ ବି ଚାଲିବ ଯେହେତୁ ସେ ନ୍ତୁଳା ତ ସେଇ ପିଆଜ ଟପ୍ ତାପରେ ପିଆଜ ପାଚି ସାରିଲା ପରେ ମସଲା ମସଲି ପକେଇ ସାରିଲା ପରେ ଟମାଟୋ ପକେଇବ, ତ ସେଇଟାକୁ ଘା ମାନେ ସେଇ ସବୁ ମାନେ ପେଷ୍ଟ ହେଇ ସାରିଲା ପରେ ଯୋଉ ପରିବା ସିଜେଇକି ରଖିଥିବ ତ ସେଥିରେ ଆଡ କରିକି ପାଞ୍ଚ ଦଶ ମିନିଟ ହାଲକା ଛାଡିଦେଲା ପରେ ଆମର ସିନ୍ତୁଳା ହେଇଯିବ।
ଆଚ୍ଛା।
ହଁ।
ତ ଆପଣଙ୍କ ଖାଦ୍ୟ ଖାଇକି ଘରେ କଣ କହିଛ ମତେ ମ ତେ ହେଲେ ଏତେ କିଛି ମାନେ ରୋଷେଇ ଆସେନି। ମାନେ କେବେ କେମିତି ଯେତେବେଳେ ମୁଁ ମାନେ ମୁଁ ଯେହେତୁ ବାହାରେ ରହିକି ପଢୁଚି। ଷ୍ଟୁଡେଣ୍ଟ ତ ବାହାରେ ଫ୍ୟାମିଲ ଘ ଆସୁ କି ନ ଆସୁ ରୋଷେଇ କରିବାକୁ ବାଧ୍ୟ।
ହଁ ଯାହା ଆସିଲା କରିକି ଖାଇଆ କଥା ଆଉ କଣ ନିଜା ଯାହା ଆଇଲା ନିଜେ ନିଜେ କରି ଖାଇଆ କଥା ନାଇଁ କିଏ କହୁଛି କି ଇନ କାଇଁ କଲୁ ସିିନ କାଇଁ କଲୁ ଏଇଟା ହେଲାନି ସେଇଟା ହେଲାନି ନିଜେ କରୁଚ ମାନେ ଖାଇଆକୁ ପଡିବ।
ହଁ ମୁଁ ପ୍ରାୟତ ଡାଲମା ମାନେ ଡାଲମା କରିଦିଏ, ଭାତ କରିଦିଏ। ତାପରେ ବି ଜଲ୍ଦି ହେଇଯାଏ ପ୍ରେସରରେ ବସେଇ ଦିଏ।
ହଁ।
ଏମତି ନର୍ମାଲ ମାନେ ନର୍ମାଲ ଭଜା ଭଜି ତାପରେ ଅଣ୍ଡା ଆମ୍ଲେଟ, ଆଉ ମାନେ ଆଉ କିଛି ନାହିଁ ଏମିତି ଅଛି ଆଉ ମ୍ୟାଗି
ମ୍ୟାଗି କିନ୍ କରନ୍ତି?
ମ୍ୟାଗି ମୁଁ ତ ଯଦି ଚାହିଁବି ଯଦି ଜଲଦି କରିକି ଖାଇବାକୁ ତ ପାଣିରେ ପକେଇ ଦେବି ପାଣି ଟା ଗରମ ହେଲା ପରେ ମ୍ୟାଗି ପକେଇ ଦେବି ତା ମସଲା ପକେଇ ଦେବି, ଆଉ ଲୁଣ ପକେଇ ଦେବି ମ୍ୟାଗି ହେଇଯିବ। ଆଉ ଯଦି ମାନେ ଆମେ ସାଙ୍ଗମାନେ ସବୁ ହଁ। ନାଇଁ ମୁଁ ତ ପାଣି ର ଖେନି। ପୁରା ଶୁଖିଲା କରିଦିଏ ଡ୍ରାଏ କରଦିଏ ବି ଖାଇଦିଏ ଆଉ ଯଦି ସାଙ୍ଗମାନେ ମିଶି ଶିକିି ଯଦି କରିବୁ ଯଦି ମ୍ୟାଗି ଗଲେ ମୁଁ କଣ କରିବି ପିଆଜ ଆଉ ଟମାଟୋ ଆଉ କଞ୍ଚା ଲଙ୍କା ଟିକଟିକ କରି କାଟି ଦେଇଥିବି ତ ଫାଷ୍ଟ ତେଲ ପକେଇବି ଉଁ ଚୁନ ଚୁନ କରିକି। ତାପରେ ତେଲ ପକେଇବି, ତାପରେ ପିଆଜ ପକେଇବି ଆଉ ଟମାଟୋ ପକେଇବି, ତେଲ ପ ପକେଇଲା ପରେ ଫାଷ୍ଟ ମୁଁ କଣ- କହିଦେ ନା ମୁଁ କଞ୍ଚା ମର୍ଚ୍ଚଟାକୁ ପକାଇଦିଏ। ତାପରେ ପିଆଜ ପକେଇବି ତାପରେ ଟମାଟୋ ପକେଇବି ସେଥିକୁ ଭାଜିବି ତା ଉପରେ ପକେଇବି କଞ୍ଚାମରିଚ ଲୁଣ ଆଉ ମ୍ୟାଗି ମସଲା ପକେଇ କିରି ଆଉ ଯଦି ନନଭେଜ ଏ ନନଭେଜ ହଉ କି ଭେଜ ହଉ ଯଦି ଅଲଗା କିଛି ମସଲା ଅଛି ବି ସେଇ ଯାହା ବି ଆଡ୍ କରିବି। ତାପରେ ସେଇଟା ଟିକେ ଭାଜିଲା ପରେ ଟିକେନାଙ୍କ ପାଣି ଦେଇକି ଆଉ ଟିକେ ଭାଜିବି। ତାପରେ ଯଦି ଚାହିଁବ କିଛି ଭେଜିଟେବଲ କ୍ୟାପ୍ସିକମ ଗାଜର ଆଉ ମଟର ଯଦି ଚାହିଁବ ଦେଇପାରିବ ଆଳୁ ବି ଦେଇପାରିବ। ତ ସେସବୁ ପ ପକେଇବି ପକେଇକରି ଭାଜିବି ସେଇଟା ଟିକେ ସିଝି ମାନେ ସିଝିଲା ପରେ ଭେଜିଟେବଲ ସଙ୍ଗା ତାପରେ ପାଣି ଦେଇଦେବି ପାଣି ଦେଲା ପରେ ମ୍ୟାଗି ମସଲା ସବୁ ଯାକ ପକେଇଦେବି ତାପରେ ମ୍ୟାଗି ଯାକ ପକେଇବି ତାପରେ ଆଉଥରେ ମସଲା ପକେଇବି ତାପରେ ପୁରା ପ୍ରସ୍ତୁତ ହେଇକି ଆଇଲା ସବୁ ଲେମ୍ବୁ ପକେଇବି।
ଲେମ୍ବୁ କଣ ପାଇଁ?
ଲେମ୍ବୁ ପକେଇଲେ ଟେଷ୍ଟ ଆସେ ଲାଷ୍ଟକୁ ପକେଇବ ମାନେ ଟି- ଏଇ ଜଷ୍ଟ ଟିକେ।
ମାନେ
ହଁ। ଆଉ ଯଦି ଚାହିଁବେ ଯଦି ଅ ଟମାସସ୍ ତାପରେ ଚିଲି ଏଇ ସବୁ ଦେବେ ଏଇ ସବୁ ଦେଲେ ବି ମାନେ ଡେଲି ଖାଇଲେ ଭଲ ନାହିଁ।
ଦେହ ପାଇଁ ଭଲ ନାହିଁ ଯେହେତୁ ଗରମ ଦିନ ହୁଁ।
କିଏ କୋଉ ପରିକାରେ ଆପଣ କେମିତି ମ୍ୟାଗି କରନ୍ତି?
ମୁଁ ସିମ୍ପୁଲ ରେ କରେ ବାକି ମାନେ ପିଆଜ ଛୋଟ ଛୋଟ କରିକି କାଟିଦିଏ ଟମାଟୋ ବି ଛୋଟ ଛୋଟ କରି କାଟିଦିଏ ମୁଁ ମରିଚ ବାସ୍ ଗୋଟେ ଏମିତି ମାନେ ମ୍ୟାଗିଟା କ ଭଲ ଦେଖାଯିବା ପାଇଁ ମ୍ୟାଗି ରେ ଗୋଟେ କଞ୍ଚାମରିଚ ଛୋଟ ଛୋଟ କରି ପକାଏ। ସୁନ୍ଦର ଦେଖାଯିବା ପାଇଁ ମାନେ ପିଆଜ ଚ ଟମାଟ ସହିତ ସୁନ୍ଦର ଦେଖାଯିବା ପାଇଁ ଗୋଟେ ମରିଚ କାଟିକି ପକାଏ ବା କି ତେଲ ପକାଏ ତେଲ ଗରମ ହେଇ ସାରିବା ପରେ ପିଆଜ ପକେଇ ପିଆଜ ପାଚି ସାରିଲା ପରେ ମାନେ ବ୍ରାଉନ ହେଇ ସାରିଲ ପରେ ସେ ସେଥିରେ ମ ଜଣ ହଳଦୀ ଗୁଣ୍ଡ ଲୁଣ ପକେଇକି ସେଟାକୁ ଫ୍ରାଏ କରିକି ତାପରେ ଟମାଟୋ ପକେଇ ତାପରେ ସେଟା ଟିକେ କେ ହେଇ ସାରିଲା ପରେ ମାନେ ସେ ପାଚି ସାରିଲା ପରେ ତ ସେଇଥିରେ ଟିକେ ଅଳ୍ପ ପାଣି ଦେଇ ପାଣି ଟିକେ ଜଷ୍ଟ ଗରମ ହେଇସାରିବା ପରେ ମ୍ୟାଗି ଟା ପକେଇକି ଯାହା ମସଲା ଥିବ ମାନେ ଗରମ ମସ ମସଲା ଆଉ ଚିକେନ ମସଲା ଘରେ ଯାହା ଭେଜ୍ ନନ ଭେଜ୍ ଥିବ ସେଥିରେ ଆଡ କରିଦେଇକି ଟିକେ ହାଲକା ଦଶ ମିନିଟ୍ ଛାଡିଦେଲା ପରେ ଅଟୋମେଟିକ ପାଣି ଶୁଖି ଯାଏ ପାଣି ମରି ଯାଇଥିବ ତା ସହିତ ମ୍ୟାଗି ବି ସିଜି ମାନେ ସିଜି ଯାଇଥିବ ତାପରେ ଓହ୍ଲେଇଲା ବେଳକୁ ମ୍ୟାଗି ମସଲା ପକେଇକି କାଢିଦେବ ମୁଁ ସିମ୍ପୁଲ ଟାଇପ ର କରେ ବା କେବେ କେବେ ଘରେ ଯଦି ଅଲଗା ପନି ପରିବା ଆଭଲେଵଲ ଥିବ ଓ ଗାଜର ବିଟ ନହେଲେ ବିନ୍ ଏବୁ ଆଡ କରେ ନହଲେ ମୁଁ ବହୁତ ସମ୍ପୁଲ୍ ରେ କରେ।
ହଁ। ମ୍ୟାଗିକୁ ଯୋଉ ମାନେ ଯୋଉ ଟାଇପ ର କଲେ ହେଲେ ଖାଇପାରିବୁ।
ହଁ ଏ ମାନେ ଆମେ ଯଦି ଭୋକହଉଚି ସନ୍ଦ୍ରାରେ କେ ତ ମଁ ଚାଉମିିନ କଲେ ଚାଉମିିନ କୁ ସିଯେଇବା ପାଇଁ ପଡୁଚି ତା ଅଁ ଥରେ ତାକୁ ସବୁ ଜିନିଷ ଭାଜିକି ମାନେ ସୋୟାବିନ୍ ଆଉ ତାପରେ ଅ ମାନେ ଆମର ବିନ୍ ବିଟ ଆଉ ସ ଗା ଚ ସବୁ ଭାଜିକି ଫ୍ରାଏ କରିକି କାଢ ତାପରେ ପୁଣି ସବୁ ଚାଉମିନ ବି ଛାଣିକି ପାଣି ରେ ଧୁଅ ତାକୁ ସୋୟାସକ୍ସ ଟମାସକ୍ସ ପକେଇ ଗୋଟେ ଅଲଗା ଗୋଟେ ଘଣ୍ଟାଟେ ଲାଗିବ ତାଠୁ ମାନେ ଭୋକ ହଉଥିବ ଇଆଡେ ଘଣ୍ଟା ଲାଗି କଲା ଆଳୁ ଭୋକ ଟା ମରିଆଇଥିବ। ତାଠୁ ଭଲ ଆ ଆମେ ମ୍ୟାଗି କରିଦଉ ପାଞ୍ଚ ମିନିଟ ରେ ପାଣି ଗରମ କରି ମ୍ୟାଗି ଗି ପକେଇକିଇ ସୁପ ଟାଇପ ର କରିଦେଲେ ଦଶ ପାଞ୍ଚ ଦଶ ମିନିଟ ରେ ଆମର ମ୍ୟାଗି ହେଇଯାଉଚି
ମୁଁ ଯେତେବେଳେ କ୍ଲାସ ଯାଏ ମାନେ ଆମେ ମର୍ନିଙ୍ଗ ରୁ ଯାଉ ନା ତ ଆମର ଆସିଲା ଆସିକୁ ଲେଟ୍ ହେଇ ଯାଏ ଆମ କଣ କରିବୁ ପାଣି ଗରମ କରିଦେଇଥିବୁ ସେପଟେ କାମ କରୁଥିବୁ ଏପଟେ ପାଣି ଗରମ କରିକି ମ୍ୟାଗି ପକେଇଦବୁ ଖାଇଦବୁ ମାନେ ସାଙ୍ଗେ
ଆଉ ତ ତ ତଦରାଏରେ ଭୋ କହୁଥିବ ନହେଲେ ତନ୍ଦ୍ର ଆଡ଼େ କୋଉଠି କାମ ଥିବ ତ ଅଧଘଣ୍ଟା ହେଲେ ଘଣ୍ଟାଏ ଲାଗିବ ଭାତ ଡାଲମା ଭଜା ଇଏ ଆଉ କିଛି ତ କରିହବନି ନା।
ହଁ ହଉ ମ୍ୟାମ୍ ଆମର ଟାଇମ୍ ଏବେ ଅଫ୍ ଯାଇଛି ରଖୁଛି।